ହାଲୋ ହାଲୋ।
ଶୁଭସନ୍ଧ୍ୟା ବନ୍ଧୁ ଶୁଭସନ୍ଧ୍ୟା।
ଶୁଭସନ୍ଦ୍ୟା ବନ୍ଧୁ କେମ୍ତି ଅଛନ୍ତି ଆପଣ?
ବଢିଆ ଅଛି ଆ ଭଲ ଅଛି ଆପଣ କେମ୍ତି ଅଛନ୍ତି?
ମୁଁ ବି ତ ଭୋଉତ ଭଲ ଅଛି। ଆଉ କଅଁ କିଛି ନାଇଁ ବର୍ଷାକୁ ଟିକେ ମୁଁ ଉପଭୋଗ କରୁଛି।
ହଁ ବଢିଆ ବଢିଆ ବର୍ଷା ହୋଉଥିବ ଆପଣ ଙ୍କ ପଟେ ଆଉ।
ଆପଣଙ୍କ ପଟେ ବର୍ଷା ହୋଉନିକି?
ନା ଆମ ପଟେ ବର୍ଷା ହୋଉଛି କିନ୍ତୁ ସବୁଆଡେ ହୋଉଛି ଏଇଖିଣା।
ଆପଣଙ୍କୁ ବର୍ଷା ଭଲ୍ ଲାଗେନି ନା କଣ କେମିତି କଣ ଆପଣଙ୍କୁ ବର୍ଷା ଭଲ୍ ଲାଗେନି?
ଭଲ୍ ଲାଗେ ଭଲ୍ ଲାଗେ ଲେ ଓଲ୍ଟି ଆଉ ଆପଣ କଣ କରୁଥିଲେ?
ସୁ କଅଁ କଇଲେ କଅଁ କଇଲେ?
ଆପଣ କଣ କରୁଚିଲେ?
ହଁ କଇଲି ନା ମୁଁ ଛା ମାନେ ଛାତ ଉପୁରୁକୁ ଆସିଛି ବର୍ଷାର ଟିକେ ମାନେ ଉପଭୋଗ କରୁଚି। ଆ ବର୍ଷା ହୋଉନି ବର୍ଷା ଛାଡିଯାଇଛି କିନ୍ତୁ ମୁଁ ଟେ ଦେଖୁଛି ସେ ଯୋଉ ମାନେ ଥଣ୍ଡା ଥଣ୍ଡା ଲାଗୁଛି ମୁଁ ଟିକେ ଆସିକି ବାହାରେ ଠିଆ ହେଇଛି ଆଉ।
ହଁ ହଁ ହୁଁ ହଁ ହଁ।
ହଁ ତ ମୁଁ ଏୟା କଇବାକୁ ଚାହୁଁଛି ଯେ ଆପ୍ ଆପଣଙ୍କୁ ମାନେ ବର୍ଷା ଦିନ ଭଲ୍ ଲାଗେ ନା ଭଲ୍ ଲାଗେନି?
ମତେ ଭଲ୍ ନାଗେ ବର୍ଷା ମୋ ତା ହେଲେ ଦେଓ ସେତେବେଳେ ଉଠି ପାଇ ପାରିବା ପୁଣି କାଲି ଠାରୁ ବି ନୂଆ ବର୍ଷା ହୋଉଛି।
କଅଁ କଇଲେ କଅଁ କଇଲେ?
ଆପଣ ଶୁଣ୍ ଶୁଣି ପାରୁନାହାନ୍ତି କି ଭଲ୍ସେ ଶୁଣନ୍ତୁ ଟିକେ ଉ
ମୁଁ କଇଲି ଆପଙ୍କୁ ବର୍ଷା ଦିନ ଭଲ୍ ଲାଗେ ନା ଭଲ୍ ଲାଗେନି?
ମୋର ବହୁତ୍ ପ୍ରିୟ ବଇଲେସନ୍ ଆପଣ ବୋଧେ ବୋଧେ କମ୍ ନା ମ୍ୟୁଜିକ୍ସିଆନ। ଆଉ କଣ କରୁଥିଲି କି ମୁଁ ତ କରୁଥିଲି ଗୋଟେ ଗୋ ଗୋଟେ କାମରେ ବ୍ୟସ୍ତ ଥିଲି ଆପଣ ସେଠୁ
ମୋର ବି ବହୁତ୍ ପ୍ରିୟ କିନ୍ତୁ ବର୍ଷା ବି କାଆକୁ ଗୋଟେ ସୀମା ଥାଏ। ସୀମା ରୁ ଅଧିକ ହେଲେ ଭଲ୍ ଲାଗେନି ବୁଝିପାରୁଚନ୍ତି ମୁଁ କଣ କୋଉଚି।
ଆଉ ଆପଣ ଆଉ କଅଁ ଆଉ କଅଁ ଆପଣ-ଣ
ହେଲୋ ହଁ ଅଧିକ ବଛା ହେଲେ ମତେ ଭଲ୍ ଲାଗେନେଇଁ। କଅଁ କଇଲେ?
କଣ ପଢାପଢି କରୁଥିଲେ ନା କଣ ଆପଣ।
ମୋବାଇଲ ରେ ଡାଟାରୁ, ହଁ ପଢାପଢି କରେ ମୁଁ।
ଏବେ ପଢୁଛନ୍ତି?
କିଏ ରମେଶ କଅଁ କଇଲେ, କଅଁ କଇଲେ, ଆପଣ ଆଉ ଥରେ କୁହନ୍ତୁ, ଶୁଣି ପାରିଲିନି ଠିକ୍ ସେ ମୁଁ।
ଆପଣ ଟିକେ ଭଲ୍ସେ ଗି ଭଲ୍ସେ କଥା ହୁଅନ୍ତୁ, କାହିଁକି ଆମେ ଯୋଉ କଥା ହୋଉଚୁ ସେଇଟା ଆମର ସଂ ସଂଚୟ ସଂଚୟ ହେଇକି ରୋହୁଛି। ବୁଝିଲ କି ମ୍ୟାମ୍, ଆପଣଙ୍କ ର ମୂଲ୍ୟବାନ ସ ଯଦି ଜେଦି ଭ ବେଠିକ୍ ସେ ଦେବେ, ତାର କଥା ହେବା ଆମର ବି ବିଛିଦେ ମୂଲ୍ୟ ବାହାରିବ। ବୁଝିଲେ, ମୁଁ ଏବେ ଆପଣଙ୍କୁ କୋହୁଥିଲି କି ଆପଣ ପଢାପଢି ଆପନ ରାମାୟଣ କିଏ ପଢିଛନ୍ତି କି ବୋଲି ସେ କହୁଥିଲେ, ରାମାୟଣ ବିଷୟ କୋହୁଥିଲେ, କାମାୟଣ ମୁଁ ଯେହେତୁ ପଢୁଥିଲି ଆଜି ବସିକି ଆପଣ ରାମାୟଣ ବିଷୟରେ କହୁଥିଲେ ଆଉ
ହଁ ହଁ ରାମାୟଣେଶ୍ୱର କହୁ ଆପଣ କହୁଥିଲେ।
ହଁ
ତ ରାମାୟଣ ବିଷୟରେ ମୁଁ ଏହା ଏହା କହୁଥିଲି ଆପଣଙ୍କୁ ହଁ ହଁ ହ୍ୟାଲୋ ରଜ ମୋ କଥା। କଣ କହିଲି ଆଣ ଆପଣ କଣ କ ରାମାୟଣ କଥା କହୁଥିଲେ। ରାମାୟଣ ହଉଛି ହଁ ରାମାୟଣ ବିଷୟ ତ ଜଣାଅଛି ମତେ ହ୍ୟାଲୋ ଆପଣ ଟିକେ କୁହନ୍ତୁ। ମୁଁ ଆପଣଙ୍କ ଶୁଣ ଆପଣଙ୍କ କଥା ମୁଁ ଶୁଣିବି।
ହଁ ଶୁଣନ୍ତୁ ମୁଁ ଯଦି କହୁଛି ଆପଣଙ୍କ ସନ୍ତେ ଟିକେ ଧ୍ୟାନ ଦେଇି ଶୁଣନ୍ତୁ। ଦେଖଛୁ ଆମେ ରାମାୟଣ ରାମାୟଣ ରାମାୟଣରି ପ୍ରଭୁ ଶ୍ରୀ ରାମଙ୍କ ଚରିତ୍ର କଥା କଉଛି ରାମ ଚରିତ ମାନସ ବି କହିପାରିବାଟାକୁ। ବୁଝିଲେ ରାମାୟଣରୁ ଆମ ପ୍ରଥମରୁ ପ୍ରଥମରୁ ଆରମ୍ଭ କରିବା ପ୍ର ରାମକୁ ଯଦି ପ୍ରଥମ ଦଶରଥ ରାଜା ଥିଲେ। ଦଶରଥ ରାଜା ଆଉ ତାଙ୍କର କେହି ଜାଣିଛନ୍ତି ଅଯୋଧ୍ୟା ଭଳି ରାଜ୍ୟରେ ହେଲା। ଯ ଗୋଟେ ରାଜ୍ୟ ଥିଲା ଅଯୋଧ୍ୟା ଗୋଟେ ରାଜ୍ୟ ଥିଲା ସେଠି ଦଶ ରାଜା ଥିଲେ
ହଉ କୁହଣି କୁହନ୍ତୁ ହଁ
ଶୋଇପଡ଼ିଛନ୍ତି।
ହୁଁ କର ହଁ ସେ ଭ ଅଛିଛି କୁହନ୍ତୁ ହଁ କୁହନ୍ତୁ ଭଛି।
ହୁଁ ହ ଆପଣ ଦଶ ମିନିଟ ଭ ସବୁ କାମ ଯଦି ଆମେ ଧ୍ୟାନ ଦେବା ତ ବହୁତ ଭଲ ହବ ଆପଣଙ୍କ ପାଇଁ ମୋ ପାଇଁ କେମିତି ହୁଁ ହୁଁ ଦ ବହୁତଶ ବି ନୁହଁ କିନ୍ତୁ ଆମ ଅ ରାଜ୍ୟ ଥିଲା ସେଠ ରାଜା ବୋଲି ତାଙ୍କ ନା ବୋଲି ବୋଲି ଦଶରଥ।
ଓ ହଁ
ତାଙ୍କ ତିନିଟା ରାଣିଥିଲେ ଶୁଣିଥିବେ ଆପଣ କସଲ୍ୟା କୈକେୟୀ ଓ ସୁମିତ୍ରା।
ମୁଁ ଜାଣିଚି ଜାଣିଚି ମୁଁ ଗୋଟେ ପ୍ରଶ୍ନ ପକୁ ଆପଣଙ୍କୁ ଚାହୁଁଛି। ଆପଣ ତାର ଉତ୍ତର ମତେ ଦିଅନ୍ତୁ ଠିକ ଅଛି।
ହୁଁ।
କଥା ଆପଣଙ୍କୁ ହଁ। ତ ପ୍ରଶ୍ନ ପଚାରୁଛି ଏ ରାମ କହୁଛନ୍ତି ରାମ ସମସ୍ତେ କହୁଛନ୍ତି ମହାପୁରୁଷ ଠିକ ଅଛି। କିନ୍ତୁ ତାଙ୍କ ଯେତେବେଳେ ଶୀତାକୁ ସୀତାକୁ ତାଙ୍କେ ଯେତେବେଳେ ମାନେ ଅଗ୍ନିପରିକ୍ଷା କରିବା ପାଇଁ ଗଲେ? ତ ଆପଣଙ୍କୁ ସେଇଟା କେତେ ଦୂର ଠିକ ଲାଗିଲା?
ନାଇଁ ଆପଣ ଯୋଟ କହିଲେ ରାମଙ୍କୁ ମହାପୁରୁଷ କୁହଛନ୍ତି ସେଠି ଆପଣ ଭୁଲ ପଢିଥିଲି ତାକୁ ମହାପୁରୁଷ କୁହା ହଏନି ତାକୁ କୁହା ହଏ? ମର୍ଯ୍ୟାଦା ପୁରୁଷୋତ୍ତମ ମର୍ଯ୍ୟାଦା ପୁରୁସୋତ୍ତମ ବୁଝିଲେ?
କଣ କହିଲେ କଣ କହିଲେ?
ଆପଣ କହିପାରୁନାହାନ୍ତି ବୋଧେ ମୁଁଁ ଆପଣ ଯଦି କଥା ହେବେନି ବୋ ମୁ କଲ ରଖିବା କି? ରଖେ ବି କିଛି ନାହିଁ ଅସୁବିଧା ନାହିଁ କୁହନ୍ତୁ ଟିକେ ଭଲସେ।
ଠିକ୍ ଅଛି ଠିକ୍ ଇଟା କୁହନ୍ତୁ ମୁଁ ପୁରା ଆପଣଙ୍କ ପାଇଁ ପୁରା ସମ୍ପୂର୍ଣ୍ଣ ଫ୍ରି ଏବେ କୁହନ୍ତୁ ଆପଣ?
ଦେଖନ୍ତୁ ଆପଣ ଯୋଉ କହିଲେ ମହା ରାମଙ୍କୁ ମହାପୁରୁଷ ସେଠି ଆପଣ ପ୍ର ତ ଭୁଲ କହିଲେ ଯେମିତିକି ରାମ ଜଣେ ମହାପୁରୁଷ କଣ କହିବେନି ଆମ ଜଣେ ମ ମର୍ଯଦା ପରୁଷୋତମ ଥିଲେ ମର୍ଯଦା ପରୁଷୋତ ମହାପୁରୁଷ ମର୍ଯ୍ୟାଦା ପୁରୁଷ ମେ ବହୁତ ଆପଣଙ୍କ କଥା ଆପଣଙ୍କ କଥାକୁ ମୁଁ ଆସିବି। ଆପଣ ଯୋଉ ଆ ମା ସୀତାଙ୍କୁ ଯୋଉ ଅଗ୍ନି ପରୀକ୍ଷା କହିବେଇଟ ଆମେ ଯଦି ଆମ କାବ୍ୟ ଆମ ଗ୍ରନ୍ଥ ଦେଖିବା। ତ ମହା ପ୍ରଭୁ ଶ୍ରୀରାମ ହଉଛନ୍ତି ଶ୍ରୀଙ୍କ ଅବତାର ନମ୍ବର ବିଷ୍ଣୁଙ୍କ ଅବତାର ଆଉ ମା ସୀତାମାତାଙ୍କୁ ଦେଖିବା ତ ତାଙ୍କୁ ଲକ୍ଷ୍ମୀଙ୍କ ଅବତାର କହିପାରିବା। ତ ଯେତେଲେ ଆପଣ ହବୁ ଯଦି ପ୍ରଭୁ ବିଷ୍ଣୁଙ୍କ ଅବତାର ତାଙ୍କୁ କିଛି ଅଜଣା ଥିବନି ମା ମାତା ଲକ୍ଷ୍ମୀଙ୍କ ଅବତାରା କିଛି ଅଜଣା ଥିବି। ତାଙ୍କର ଗୋଟେ ଲୀଳା ଥାଏ ଭଗବାନଙ୍କ ଯେମିତି ଲୀଳା ଥାଏ। ଯେତେବେଳେ ଅଗ୍ନି ପରୀକ୍ଷା ଗୁଟା ମାନେ କହିଥିଲେ ତାଙ୍କର ଲୀଲା କଣ ଥିଲା ସେଇଠି ଲୀଳା ପାରିଛନ୍ତି ଆପଣ? ସେ ଯେତିବେଲେ ମାନେ ସେ ସେ ଛୋଟ ସେ ସେ ଯେତେବେଳେ ମାନେ କଣ ହେଥିଲା କି ମାତା ଶି ତାଙ୍କୁ ଏବଣ ମାନେ ରାବଣ ହରଣ କରିକି ନେଇଯାଇଥିଲି ବୁଝିଲେ?
ହୁଁ ହ ଓହୋ।
ସେ ସମୟରେ କଣ ହେଇଥିଲା ସେ ସେଇଠ ବର୍ଷ ବସ
ଟିକେ ଆପଣଙ୍କ ସହି ଗିକେ ଗୁଞନ୍ଦନ ହଉଛି ଆପଣ ଯୋଉ ଜାଗା ଯୋଉ ସ୍ଥାନରେ ଅଛନ୍ତି।
ନା ବୋଧେ ଆପଣ ଯଦି ଠିକ୍ ଜାଗେପ ଆପଣଙ୍କର ନେଟ୍ ମାନେ ଯୋଉ ନେଟୱାକ ଠିକରେ ନଥିବ ମୋର ତ ବଢିଆ ଜାଗାରେ ଅଛି ମୁଁ ଭଲସେ କଥା ହଉଛି। ଶୁଣନ୍ତୁ ଯେତେବେଳେ ମାନେ ରାବଣ ମାତା ସୀତାଙ୍କୁ ହରଣ କଲେ ହେଲା।
ହଁ।
ସେ ସମବୟରେ କଣ ହେଇଛି ସେ ଜାଗା ସମୟରେ ବହୁତ ସମୟ ସେଇଠି ମାନେ ମାତା ରହିଲେ ମାତା ଯୋଉ ଆପଣଙ୍କ ଶ୍ରୀଲଙ୍କାର ଯୋଉ ବନରେ ଯୋଉ ଅରଣ୍ୟରେ ରହିଲେ ହେଲା। ଅରଣ୍ୟରେ ରଖିଥିଲେ ତାଙ୍କ ରହିଲେ ତ ଯେତେବେଳେ ବହୁତ ସମୟ ରାମ ପ୍ରଭୁ ତାଙ୍କୁ ଯୁଦ୍ଧ କରିକି ମାନେ ଯୁଦ୍ଧ ସାରିକି ଆପଣ ମାନେ ବଧ କରିକି ଆଣିବାର ବହୁତ ସମୟ ହେଇଗଲା। ତ କଣ ହେଲା ରାମ ପ୍ରଭୁ ରାମତ ଭଗବାନ ଜାଣିଚନ୍ତି ମାତା ମାତା ସୀତା ହଉଚି ସତୀ ଆସ ପବିତ୍ର ବୋଲି କିନ୍ତୁ ଲୋକ କଣ ସେଗୋଟେ ରାଜା ଥିଲେ ଯେତେ ଯେହେତୁ ମଜଦ ପୁରୁଷ ଥିଲେ ସିଏ ମାତା ମାତାଙ୍କ ସ୍ତ୍ରୀଙ୍କ ଶୁଣିବାକୁ ପଡ଼ୁଥିଲା। ତାଙ୍କର ରାଜ୍ୟର ବାପାଙ୍କ କଥା ଶୁଣିବାକୁ ପଢ଼ୁଥିଲେ ଯେମିତି ତାଙ୍କ ବାପା କହିଥିଲେ। କି ତାକୁ ବନବାସ ଯିବାକୁ କହିଥିଲେ ସେଚାହିଁଲେ ମନା କରିପାରିଥାନ୍ତେ କିନ୍ତୁ ସେମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ସେ ଯମା ସେଇ ଟାଙ୍କ ଗ୍ର
ମୁଁ ବୁଝୁଛି ଆପଣ ଯାହାବି କହୁଚନ୍ତି ମୁଁ ବୁଝିପାରୁଛି। ହଁ ହଁ ଆପଣ ଜଣେ ଆପଣ ଜଣେ ହିଁ ସବୁ ଟିକେ ଟିକେ ଟିକେ ଟିକେ ଟିକେ ଆପଣ ଜଣେଇ ସବୁ କହିଦେଲେ ସେ ଜିନିଷଟା ହେଇପାରିବନି ଆପଣ କିଛି ସେ ବିଷୟରେ ଜାଣିନାହାନ୍ତି। ମତେବି କିଛି କହିବାକୁ ସୁଯୋଗ ହଁ ସୁଯୋଗ ଦିଅନ୍ତୁ ତ ମୁଁ ଏହା କହୁଥିଲି ମୁଁ ସବୁ ଜାଣିପାରୁଛି ତାଙ୍କେ କଣ କରିଥିଲେ କଣ ନାଇଁ ତାଙ୍କ ବାବା ପାଇଁ ତାଙ୍କେ ସବୁ କିଛି ତ୍ୟାଗ କରିଦେଇଥିଲେ ଜଙ୍ଗଲକୁ ଯାଇଥିଲେ ବାର ବର୍ଷ ରହିଥିଲେ ମୁ ସବୁ କିଛି ମୁଁ ମାନୁଛି କିନ୍ତୁ ମୋ ପ୍ରଶ୍ନଟା କଣ ବୁଝିପାରିଲେନି ମୁଁ ପ୍ରଶ୍ନ ଏହା ପଚାରିଥିଲି ଯେ ତାଙ୍କେ ଯେତେବେଳେ ସୀତାଙ୍କୁ ଅଗ୍ନିିବହା କରଥିଲେ ତ ତାଙ୍କେ ସୀତା ସନ୍ଦେହ କରିଥିଲେ? ତ ମାତା ସୀତାକୁ ତସନ୍ଦେହ କେମିତି କରୁଥିଲେ ତସେଜିନିଷ ଟା ମତେ ଗୋଟେ ମାନେ ଗୋଟେ ବାକ୍ୟରେ ମତେ ଉତ୍ତର ଦିଅ
ଶୁଣନ୍ତୁ ଭାଇ ଭାଇ ଶୁଣନ୍ତୁ। ଗୋଟେ ବାକ୍ୟରେତ ଆମେ ଆମେ ରାମାୟଣ ଏତେ ବଡ ଗ୍ରନ୍ଥ ଏତେ ଏତେ ସବୁ ମାନେ ସେଠି ଛି ହେଟାକୁ ଗୋଟିଏ ବାକ୍ୟରେତ ସାର୍ ସମ୍ଭବପର ନୁହେଁ। ମୁଁ ଆପଣଙ୍କୁ କହୁଛି ଟିକେ ସମୟ ଦିଅନ୍ତୁ ମତେ ଦେଖନ୍ତୁ ମୁଁ ଯେମିତି କହିଲିକି ମର୍ଯ୍ୟାଦା ପୁରୁଷ ତମ୍ ପୁରୁଷୋତ୍ତମର ଅର୍ଥ କଣ? ସେ ସମସ୍ତଙ୍କୁ ମାନେ ନିଜ ମର୍ଯ୍ୟାଦା ରକ୍ଷା କରୁଥିଲେ ସମସ୍ତଙ୍କ ଶୁଣୁଥିଲେ। ବାପାଙ୍କ କଥା ମାଙ୍କ କଥା ତାଙ୍କ ରାଜ୍ୟ ବାସୀଙ୍କ କଥା ସ୍ତ୍ରୀଙ୍କ କଥା ଭାଇଙ୍କ କଥା ସମସ୍ତଙ୍କ ସେ ଯେତେବେଳେ ସେ ମାନେ ଫେରିଥିଲେ ମା ମା ସୀତାଙ୍କୁ ନେଇକି ଯୋଉ ଶ୍ରୀଲଙ୍କାରୁ ବୁଝିଲେ ରାବଣ ଲଙ୍କାରୁ ନା ରାବଣଙ୍କୁ ମାରିକି ସେତ ଯେତେବେଳେ ସେ କଣ ତାଙ୍କର ଦଶ ତାଙ୍କ ରାଜ୍ୟ ଭ୍ରମଣ କରୁଥିଲେ ଶ୍ରୀରାମ ପ୍ରଭୁ ରାଜା ହେଇକି ସେଥିରେ ଶୁଣିଲି ତାଙ୍କ ପ୍ରଜା ମଧ୍ୟରେଙ୍କୁ ସଙ୍କୁ ମାନେ ଯୋଉ କଣ କହିପାରିବା ଆମେ ସଂଙ୍ଖ୍ୟା ଆସିଥିଲା ସେମାନେ ସନ୍ଦେହ କରିଥିଲେ କି ସେ ଜଣେ ମାନେ ଏମିତି ସନ୍ଦେହ କରିଥିଲେ ଆପଣ ଶୁଣିଥିବେ କହିବିକି ଆପଣଙ୍କୁ ସେ ବିଷୟରେ ଟିକେ?
ହଁ ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆପଣ ସବୁ ଯାହାବି କିବେ
ଜଣେ ପ୍ରଜା ତାଙ୍କ ଭିତରେ ତାଙ୍କ ସ୍ଵାମୀ ସ୍ତ୍ରୀ ଭିତରେ ମାନେ ସ୍ତ୍ରୀଟା କୁଆଡ଼େ ବାହାରକୁ ପଳେଇଥିଲେ ଯୁଆଡ଼େବି ତ ସେ ଆସିବାରେ ବିଳମ୍ବ କରିଥିଲେ ଯେତେବେଳେ ସେ ବିଳମ୍ବରେ ଆସିଲେ ତାଙ୍କ ସ୍ଵାମୀ ତାଙ୍କ ଗାଳି କଲେକି ତୁକୁଆଡ଼େ ଯାଇଥିଲୁ ସେମିତି ମୁଁ ଆମ ଓଡିଆରେ କହୁଚି ସାଂସ୍କୃତିକ କହୁଛେ ସେଗାଳି କଲେକି ତୁ ବିନା ମାନେ ନକହିକି ମାନେ ବିନା ଅନୁମତିରେ କୁଆଡ଼େ ଯାଇଥିଲୁ କାହିଁକି ଏତେ ସମୟ ହେଲା ତୁ ମାନେ କଣ କଣ କରୁଚୁ ସେମିତି କିଛି ସନ୍ଦେହ କରିଥିଲେ ସେତେବେଳେ ସେ ସ୍ତ୍ରୀ ଜଣ କହିଥିଲେ ମୁଁ ଅଳ୍ପ ସମୟ ବାହାରକୁ ଆସିଲି ତମେ ସନ୍ଦେହ କରୁଛ ତ ତମ ପ୍ରଭୁ ଶ୍ରୀରାମ କ ଶିଖ ସେ ମାତା ସୀତା ଏତେ ବର୍ଷ ବର୍ଷ ଶ୍ରୀଲଙ୍କାରେ ରହି ଲଙ୍କାରେ ରାବଣଙ୍କ ମାନେ ରାଜ ଦରବାର ଅରଣ୍ୟରେ ରହିଲେ କିନ୍ତୁ ସେ ବିନା ସନ୍ଦେହଳେ ତାଙ୍କୁ ସ୍ୱୀକାର କଲେ। ସେମିତି କହିଲେ ଯେତେବେଳେ ଶୁଣିଲେ କି ଜଣେ ରାଜା ତମାନେ ତାଙ୍କ ପ୍ରଜା ତାଙ୍କ ମାନେ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରୁଛନ୍ତି ସେ ତାଙ୍କ ମାନେ ପ୍ରଜାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସମସ୍ତଙ୍କ ସମ୍ମୁଖରେ ତାଙ୍କ ଚରିତ୍ର ର ପରୀକ୍ଷା ଦେଖ ଦେଖିବା ପାଇଁ ସେ ଅଗ୍ନି ପରୀକ୍ଷା ନେଇଥିଲେ ବୁଝିପାରିଲେ ଆପଣ।
ବୁଝିପାରିଲି କିନ୍ତୁ ବୁଝିଲେନି ବୁଝିଲି ବ କିନ୍ତୁ ଏବେ ଆଉ ଜଣଙ୍କ ପାଇଁ ନିଜ ସ୍ତ୍ରୀ କୁ ଏମିତି ସନ୍ଧ୍ୟା କରିବା କେ ଠିକ ଥିଲାକି।
ହଁ ଶୁଣନ୍ତୁ ଜଣେ ସ୍ଵାମୀ ହିସାବରେ ସେଇଟା ଭୁଲ ଥିଲା ମୁଁ କହିବି କିନ୍ତୁ ସେ ଜଣେ ସ୍ଵାମୀ ନଥିଲେ ସେ ଜଣେ ମର୍ଯ୍ୟାଦା ପୁରୁଷ ଥିଲେ ସେ ଜଣେ ରାଜା ଥିଲେ। ଆ ତାଙ୍କ ରାଜା ତାଙ୍କ ପାଇଁ ସମସ୍ତ ତାଙ୍କ ପାଇଁ ପ୍ରଜା ବହୁତ ମୂଲ୍ୟବାନ ଥିଲେ ପ୍ରଜା ହିଁ ମୁଖ୍ୟ ଥିଲେ ତାଙ୍କର ଯୋଉ କହିପାରିବା ଆପ ପଜାଙ୍କର ଅବହେଳା କରନ୍ତିନି ସେ ବହୁତ କିଛି ଅଛି କଥା ଆପଣ ସେଇଟା ଆପଣ ଏ ଦୁଇ ହଜାର ଛବିଶ ରେ ମାନେ ମସିଆରେ ଆପଣ ଯଦି ଚିନ୍ତା କରିବେ ସେଟା ବୁଝିପାରିବାନି ଆମର ଏତେ ମହତ୍ୱ ଆମର ଏତେ ଜ୍ଞାନ ନାହିଁ ସେ ଜିନିଷ ସେ କଥା ବୁଝିବା ପାଇଁ ରାମାୟଣ ମହାଭାରତ ପାଇଁ। ବୁଝିଲେ କି ନାଁଇ।
ନଁ ମୁଁ ନାଁ ମୁଁ ବୁଝୁଛି ମୁଁ ଜାଣିଛି ନାଇଁ ତାଙ୍କ ସବୁ ଜିନିଷ ଠିକ କରିୁଥିଲେ। କିନ୍ତୁ ମୋର ଯଦି ତାଙ୍କ ପ୍ରତି ଯଦି ଗୋଟେ ହିଁ ମୋର ସନ୍ଦେହ ଭାବନା ମାନେ ଯାହାବି ମୋର ଅଛି ସେ ଗୋଟେ ଜିନିଷକୁୁ ନେଇକି। ମାନେ ଯୋଉଟା ଆପଣଙ୍କୁ ଯୋଉଟା ଆପଣଙ୍କୁ ପ୍ରଶ୍ନ ପଚାରିଥିଲି କିମିତି ଆପଣ ବହୁତ ଭାବ ଉପରେ ପୁରା ବିସ୍ତାର ରୂପେ ଆପଣ ମତେ ବୁଝେଇଥିଲେ ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟମନ
ଆପଣଙ୍କ ମାନେ ସଂଖ୍ୟା ଟା ଦୂର ହେଇପାରିଲା ନା ହେଇପାରିଲାନି ନା କଣ କହୁ
କଣ କହିଲେ କଣ
ଆପଣ ଆପଣଙ୍କ ସଂଖ୍ୟା ଟା ସଂଖ ଟା ଯେ ଆପଣଙ୍କ ଦୂର ହେଇ ପାରିଲା ନା ଦୂର ହେଇ ପାରିଲାନି!
ଏ ଶଙ୍କାଲେ ଦୂର ହେଇଗଲା କିନ୍ତୁ ଟିକ ଟିକେ ମାନେ ଯେତିକି ଥିଲା ଯେତିକି ମୁଁ ଭାବୁଥିଲି ଖରାପ ଖରାପ ତ ନୁହେଁ ଯାହା ଶଙ୍କା ଥିଲା ଏଠୁ ମତେ ଆପଣଙ୍କ କଥାରୁ ମୋତେ ଅଧା ଜିନିଷ ଦୂର ହେଇଗଲା ଆଉ। ବୁଝିଲେ ଆ- ଆପଣ କହୁ ତୁ ଜାଣିଲି ଯେ ନାଇଁ ହଁ ପ୍ରଜା ମଙ୍କ ପାଇଁ ତାଙ୍କୁ କରିଥିଲେ।
ହୁଁ।
ସେ ଜିନ ଶୁଣିକି ମତେ ଖୁସି ଲାଗିଲା ଯେ ହଉ ଠିକ ଅଛି ମାନେ ଆଉ ମାନେ ନିଜ